କଥା ଆସଚି ହ୍ୟାଲୋ। ଭଏସ ଆସୁଛି ମୋର କ୍ଲିୟର ଆସୁଛି?
ହଁ ହଁ ଭଏସ୍ କ୍ଲିୟର ଆସୁଚି ଟିକେ ରୁହନ୍ତୁ ମୋର ସେକେଣ୍ଡ ଫୋନ ନାଇଁ ଆଉ ଗୋଟେ
ଠିକ ଅଛି ଠିକ ଅଛି ଦେଖିନିଅନ୍ତୁ।
ଏଇ ତୋ ମାମା ଫୋନ୍ କରିଚି ଚାଲ୍ ଯା ଭଗ୍ ତୋ ମାମା ଫୋନ୍ କରିଚି। ତେତେ ଫୋନ୍ କାଇଁକି ଦେବି, ଯା ତୋ ମାମା ଡାକୁଚି। ମୁଁ ଆଉ ମୁଁ ଏଇନା କଥା ହେଉଚି ଦେଇପାରିବିନି, ଜଲ୍ଦି ଯା।
କିଏ ଅଛି, ଭାଇ।
ଯା ବେ ଜଲ୍ଦି, ହାଲୋ।
ହଁ, କିଏ ଭାଇ ଅଛି?
ଅ ନାଇଁ-ନାଇଁ ଭାଇ ନାଇଁ ତ କି ମୁଁ ତ ଏକାଟିଆ ତ ସେ ମୋର କଣ କହିବି, ସତ କହିବି ନା ମିଛ କହିବି?
ଆଜ୍ଞା, ସତ
ସତ କହିବି?
ଯେମ୍ତି କିି ଜେଜେ ଜେଜେବାପା ତ ହୁଁ ସେନ୍ତି ଆଉ, ମୁଁ ତାର ଜେଜେ ହେବି ଅଜା।
ଓହୋ।
ମାନେ ତାଙ୍କ ଅ ସେ ପିଲାର ବାପାଙ୍କର ମୁଁ ଦାଦା ହେବି। ଯୋଉଟା କି ଚାଚା କହନ୍ତି, ହଁ।
ବୁଝିଲି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ବିନ୍ଦାସ୍। ତ ଆଉ କିଛି କୁହ, ତମେ ମାନେ ତମ ବିଷୟରେ ଜାଣିବା ପାଇଁ ଭଲ ଲାଗଛି ତମ କଥାଟା ଶୁଣିବା ପାଇଁ ଭଲ ଲାଗୁଚି, ତମେ କିଛି କୁହ।
ହଁ ମୁଁ କଣ କହିବି ମୋର ଗୋଟେ ସାଙ୍ଗ ଅଛି ମୁଁ ତା ବିଷୟରେ କହୁଛି, ସେ ଜଣେ କଣ୍ଟେଣ୍ଟ କ୍ରେଏ ଟର୍ ଅଛି। ଭଲ ଭିଡିଓ ସବୁ କରେ। ଏଇ ଘରେ ତାର ତା ତାଙ୍କ ଘରେ ଏଇ କାଜିିଆ ସେ ମାନେ ଭଉତ୍ ଭଲ ସାଙ୍ଗ ଅଛି ତାର ମୋର ଡେଟ୍ ଅଫ୍ ବର୍ଥ ବି ସେମ ଅଛି, ତାର ଦୁଇ ହଜାର ଚାରି ଜୁନ୍ ପ ଚିଶ୍ ମୋର ଦୁଇ ହାର ପାଞ୍ଚ ଜୁନ୍ ପଚିଶ୍। ମାନେ ଆମେ ସେଲିବ୍ରେଟ୍ ଏକା ସାଙ୍ଗେରେ କରୁ ଦି ଜଣ ମିଶିକି। ସେ କଣ୍ଟେଣ୍ଟ କ୍ରେଏଟ୍ କରେ ତାର ଦୁଇଶହ କେ ପ୍ଲସ୍ ସବସ୍କ୍ରାଇବର୍ ଅଛନ୍ତି ୟୁଟ୍ୟୁବ୍ ରେ ଉଣତିଶ୍ କେ ଇନଷ୍ଟା ରେ ଫଲୋଅର୍ସ ଅଛନ୍ତି।
ହୁଁ-ହୁଁ।
ସେ ଫାର୍ମାସି ବି କରେ, ବି ଫାର୍ମ କରିକି ରହିଚି ଚାର୍ସେଲ୍ କଲା। ତାପରେ ଏମ୍ ଫାର୍ମ ଏବେ କରିବାକୁ ଯାଉଛି, କରିବ ଦି ବର୍ଷ।
ହୁଁ-ହୁଁ।
କରିକି ଅଛି।
ତ ତାଙ୍କର କଣ ଲାଇଫ୍ ରେ ଏମ୍ କଣ ଅଛି?
ହୁଁ ସେ ମାନେ ବହୁତ ଦି ଜଣଙ୍କୁ ମାନେ ମିଶିକି ନେଇକି ଯିବ। ଆଉ ବିଜନେସ୍ କରିବାର ତାର ମନ ଅଛି। କହୁଚି ସବୁବେଳେ ମୁଁ କିଛି ବିଜନେସ୍ କରିବି ବିଜ୍। ତା ବାପା ଏଠି ରହୁନାହାନ୍ତି ବାହାରେ ରହୁଛନ୍ତି ନା। ସେ କହୁଚି ଯଦି ବାପ ପଳେଇ ଆସିବେ ଏଠି ତାଙ୍କୁ ବିଜନେସ୍ ଦେଇଦେବି ଆଉ ମୁଁ ମୋର କାମ କରିବି।
ଉଁ ହୁଁ।
ନାଇଁ ସବୁଠାରୁ ଭଲ ମୁଁ ଦେ ବିଜନେସ୍ ରେ ତ ନୋ ରିଷ୍କ୍। ହଁ।
ନିଜର ନିଜେ।
ସ୍ୱାଧୀନ୍ ହଁ। ତ କାହା ଅଣ୍ଡର ରେ ରହିବାର ନାହିଁ କି, କିଛି ଗୋଟେ ହେଲେ ତମକୁ ମୁଁ ସେଇଥିପାଇଁ ତ ମୁଁ ଜବ୍ ଛାଡିଦେଲି।
ଏଥିରେ କଣ ହଉଚି ମାନେ ଘର ଡିଜାଇନ କରୁଛନ୍ତି।
ଉଁ ମ ଦେଖ ମୋ ଆଗରୁ ମୋର ଡେଟ୍ ଅଫ୍ ବାର୍ଥ ମାନେ ମୋର ଜନ୍ମ ହେଲା ପାଞ୍ଚ ଏକ ଦି ହଜାର ଠିକ୍ ଅଛି। ମୋର ପାଠ ବି ସଇଲାଣି। ପାଠ ସରିଲା ପରେ କ୍ୟାମ୍ପସ ରେ ପାଞ୍ଚ ଏକ ଦି ହଜାର।
ହୁଁ ଓ ସରି ସ ଆ ସରି। ମୁଁ ମାନେ ଦୁଇ ହଜାର ପାଞ୍ଚ ବୁଝିଲି। ଦୁଇ ହଜାର ମାନେ ମୋ ଭଉଣୀ ମୋ ଭଉଣୀ ଅଛନ୍ତି ଦୁଇ ହଜାରର।
ଆଚ୍ଛା। ଆ ତାହେଲେ ସେମ୍ ସେମ୍ ଇୟର ଆଉ।
ହଁ ହଁ। ମୋ ବଡ ଭଉଣୀ ସିଏ। ମୁଁ କହୁନଥିଲି ଯିଏ ଉଣେଇଶି ବର୍ଷରେ ବାହା ହେଇଗଲେ ସେଇ ସେଇ। ସେ ତାଙ୍କର ଦୁଇ ହଜାର ଡେଟ୍ ଅଫ୍ ବାର୍ଥ।
ତା ବଢିଆ ନା। ମାନେ ଯେତେ ବର୍ଷ ହବ ଆମକୁ ସେତେ ବର୍ଷ ହବ। ଟ୍ବେଣ୍ଟି ସିକ୍ସ ଚାଲିଚି ତ ଆମକୁ ଟ୍ବେଣ୍ଟି ସିକ୍ସ ଇୟରସ୍।
ସେଇ ଭଲ। ମାନେ ପୁରା ହିସାବ, କାହାକୁ କିଛି କହିବା ଦର
ଆରେ ମୁହଁ ରେ ବାଜିବ ହୁଁ।
କା କାହାକୁ ଏତେ ଏକ୍ସପ୍ଲେନେସନ୍ ଦେବାକୁ ଦରକାର ନାହିଁ। ଆମର ଏତେ ଏଜ୍ ଆମର ସେତେ ଏଜ୍। ବୟସ
ତ ହଁ ମୁଁ କହୁଥିଲି ପରା ହଁ, ମୁଁ ଜବ୍ କରୁଥିଲି। ଜବ୍ କୁ ଛାଡ଼ିକିରି ତ ଏଇ ଟିକେ ଅସୁବିଧା ହେଲା ଏ ମାନେ କିଛି ଗୋଟେ ଅସୁବିଧା ହେଲେ ତ ତ ବସ୍ କହିବାକୁ ପଡୁଥିବ, ସିଏ ଟିକେ ଗେଁ ଗେ ହଉଥିବ ତୁ ଏବେ ଛୁଟି ନେଇଥିଲୁ ପୁଣି ନବୁ।
ଅ ତ ମୁଁ ଏଠି ଆମର କମ୍ପାନୀ ଗୋଟେ ଥିଲି ସାମସଙ୍ଗ ରେ। କାହିଁନା ମତେ ବାହାରକୁ କୋଉଠିକି ଛାଡିଲେନି। ମୋର ଦେଖ ଆଇଟିଆଇ କରି ଚି ଆଇଟିଆଇ କଲା ପରେ କ୍ୟାମ୍ପସ ସିଲେକ୍ସନ ହେଇଥିଲା। ତ ଏଚ୍ ପି ରେ ହେଇଥିଲା ହଁ, ତ ସେତେବେଳେ ଘରେ ଛାଡିଲେନି ଯେହେତୁ ମୋ ଗୋଟେ ପୁଅ ବା ପା ମା ଙ୍କର ତେଣୁ ମତେ ଛାଡିଲେନି। ବୁଝିଲେ କି? ଛାଡିଲେନି ବଲିକି ତ ମତେ ଗୋଟେ ରାଗ ହେଇଗଲା ମୁଁ କହିଲି ହଉ ଠିକ୍ ଅଛି, ଆଉ ଛାଡିବନି ଯଦି ତାହେଲେ ପଡିକି କଣ ଲାଭ ଅଛି। କିଛି ଲାଭ ନାହିଁ। ତ ମୁଁ ଏନ୍ତି ଛୋଟ ମୋଟ ଇଏ କଲି। ଉଁ ମାନେ ଘରେ ପାଟି କଲେ ତାପରେ କହିଲେ ଠିକ୍ ଅଛି ନିଜେ ରୋଜଗାର କର ନିଜେ ଖାଇବୁ ପଢିବୁନି ଯଦି। -ଇଏ କରିବୁ ମାନେ ସେତେବେଳେ ଘରେ ଟିକେ ପ୍ରେସର ପକଉଥିଲେ ହଁ। ତ ମୁଁ ମୋର ସେଠି ଠିକ୍ ମୁଁ ସେଠୁ ମୋର ମୁଁ କହିଲି ଠିକ୍ ଅଛି। ମୋ ଘରକୁ ମଧ୍ୟ କିଛି କହିବନି ମୁଁ ମୋର ହେଇ ମୁଁ ମୋର ନିଜେ ବି କରିବିନି ନିଜେ ଇନକମ୍ କରିବି ନିଜେ ଜବ୍ କରିବି। ତ ମୁଁ ଫାଷ୍ଟେ ଜଣଙ୍କ ଦୋକାନ ଆଗେ ଆ ଏ ସେଲସ ମ୍ୟାନ ରହିଲି। ହଁ ହୁଁ ଆଗେ ସେତେବେଳେ ମୋବାଇଲ ଉପରେ ବେ। ସେମାନେ ଏଇ ଟେକ୍ନିକାଲ ଉପରେ ସଜଡ଼ା ସଜଡି ଉପରେ
ସେ ସବୁ କାମ ଭଲ ଲାଗେ ନା, ମାନେ- ମୋର ଗୋଟେ ସାଙ୍ଗ ଯେ, ସେ କହୁଛି ନାଇଁ ତୁ ସେ ସବୁ କରିବୁନି। ମୋ ବାପା ଅଛନ୍ତି ଭଲ ଇନକମ କରି ନିିଅନ୍ତି ସେ ସେମିତି କିଛି ନୁହେଁ। ତ, ମୁଁ ଘର ବସିକି ମେହନ୍ଦୀ କାମ କରେ ମୁଁ କହିଲି ମୁଁ କିଛି କରିପାରିବିନି।
ଉଁ, ହୁଁ ହୁ।
ହୁଁ, ସେମାନେ ଚାକିରୀ କରିବାକୁ ଦେବନି ଏତେ ପଢିକି କଣ ହ ମତେ କହୁଥିଲେ ତୁ ପ୍ଲସ ଥ୍ରୀ କର ମୁଁ ପ୍ଲସ ଥ୍ରୀ ମନା କରିଥିଲି ମୁଁ କହିଲି ମୁଁ କରିବିନି ମୁଁ ପ୍ଲସ୍ ଟୁ ବି ଆମେ ତ ପଢିବା ଭଲ ଲାଗିଲା। ମୁଁ କହିଲି, ପ୍ଲସ ମୁଁ ମାନେ ମାଟ୍ରିକ ମର ସରିଗଲା ମୁଁ କହିଲି ମୁଁ ଆଉ ପଢିବିନି ସେମି ଥାଉ ମୁଁ ଘରେ ରହିବି, ସେ କହିଲେ ନାଇଁ ସବୁ ପିଲା ପଢିଲେ ସବୁ କହିବେ କାହିଁକି ପଢିଲାନି ଭଲ ମାର୍କ ତ ଆସିଛି ଚାରିଶହ ପ୍ଲସ ଆସିଥିଲା, ସେ କହିଲେ କାହିଁକି ପଢିବୁନ କାହିଁକି, ପଢିବୁନି ପଢିବୁ ନା ବାପ ପାଟିିକଲେ କହିଲେ ପଢିବୁ ନା ଆଉ ଏତେ ଭଲ ମାର୍କ ରଖିକି ଗି କଣ କରିବୁ। କଲେଜ ଗଲି, କଲେଜ ବର୍ଷକୁ ଗଲି ମାନେ କ୍ଲାସ ବି ତ କଲିନି କ୍ଲାସରେ ଅ, ଗୋଟେ ମାନେ ଇଏ ଡୋର ଅଛି ତା ପାଖରେ ମୁଁ ବସିବି ଯେମିତି ଉହୁଁ ଆଟେଣ୍ଡେନ୍ସ ପକେଇକି ସେମିତି ବାହାରିବି।
ହୁଁ।
ନୁଚିକି ବାହାରି ଯାଉଥିଲି, ଗୋଟେ ବି କ୍ଲାସ ମୁଁ କରୁନି, ଖାଲି ଏଟେଣ୍ଡସ ପକେଇବାକୁ ଯାଉଥିଲି।
ପକେଇକି ବାହାରୁଛି। ତାପରେ ସେ କହିଲ ପ୍ଲସ ଥ୍ରୀ ବି କର ମୁଁ କହିଲି ମୁଁ କରିବିନି।। ତମେ କରିିଥିବ ପାର୍ଟି କଲେ ମୁଁକଇନୁ ଯେତେ ପାର୍ଟି କର ମୁଁ କରିବିନି ତ କରିବିନି କହିଦେଲି କହିଦେଲି।
ହଁ ଜବ୍ କରିବା ପାଇଁ ତ ଦେଲେନି ଆଉ କଣ କରିପାରିବା ଆଉ।
ବାହାରକୁ ଛାଡିବେନି, ବୁଲିବାକୁ ଛାଡିବେନି, ମୁଁ ବୁଲିବାକୁ ଯ ମତେ ଭଲ ନାହିଁ ମିଛ କ ତ କହି କହିକି ବୁଲୁଛି।
ଆଛା ବୁଲିବା ପାଇଁ ଭଲ
ହଁ ମୁଁ ବୋ ଜାଗ ମାନେ ଉଁ ଛୋଟ ବଡରେ ଯାଇଥିଲି ବାପା ସାଙ୍ଗରେ ବିଲସପୁର। ସେଠି ଦିଇ ମାସ ରହିକି ଆସିଥିଲେି ଏବେ ତ କଲେଜ ସରିଗଲାଣି ସାଙ୍ଗମାନୋନ ମାନେ ଆମ ପାଞ୍ଚଟା ସାଙ୍ଗ ଆମେ ସବୁ ଯା ଅ ସେଠି ଲଲତିଗିରିରେ ନାହିଁ ଲଲତାଗିରି ଉଦୟଗିରି ଓଡ଼ାସମି
ହଁ ଓଳା ଶୁନ ତ ଏଇଠିକି ନା ଲଲତିଗିରିି ଓଦଗିରି ଆ ଓଳାଶୁଣିଟା ଆମର ଏଇଠି ନାହିଁ କି ଆମର ଇଏ ସାଇଟିରେ ଆମର ଚଣ୍ଡିଖୋଲ ସାଇଟିରେ।
ଆଜ୍ଞା।
ଚଣ୍ଡଖୋଲ ସାଇଟି ରେ ଓଳା ଶୁଣି ନାଇଁ କି?
ନାଇଁ ସିଏ ଓଡଶୁଣିଏଠି ବି ଗୋଟେ ଅଛି।
କୋଉଠି।
ଏଇ ଯୋଉ ଲାଲଚିଗିରି ଆଗରୁ ଗୋଟେ ରାସ୍ତା ଯାଇଏନି।
ତ କୋଉଦିଷ୍ଟକିରେ ସେଟା କଇଲ?
ମୁଁ ଜାଣିନି କୋଉ ଡିଷ୍ଟିକ୍। ଡିଷ୍ଟ୍ରିକ୍ଟରେ ମାନେ ଲଲତିଗିରି ମ୍ୟୁଜିୟମ ଅଛି ସେଥିରେ ଆଗେ ଟିକେ ଗଲେ ସେ ହଁ ସେ ଯୋଉ ଉପରେ ଅଛି ପୁରା ପୁରା ଉପରେ ଯାଉଛନ୍ତି ଚ ପୁରା ପାହାଡ ଉପରେ।
ବାସ୍ ବାସ୍।
ହଁ ହଁ ହଁ।
ସେଇ ଜିନିଷ ଟା ଏଇଠି ଆମର ଚଣ୍ଡିଖୋଲ ସାଇଟ ରେ ଚଣ୍ଡିଖୋଲ ବି ଯିବାକୁ ପଡିବନି ତା ପୂର୍ବରୁ ପଡିବ। ପଞ୍ଚ ପାଣ୍ଡବ ମାନ ଏଇପଟେ ଗଲେ ଆମର ପ।
ହଁ ହଁ ହଁ ହଁ। ପଡୁଥିବା ମୁଁ ଜାଣିନି ଆମେ ବୁଲିବାକୁ ସେଇଆ ପିକନିକ ଫିକନିକ ସବୁ ସେଇ ଆଡେ କରୁ ତ ଯାଏ।
ହଁ ସେଟା ଆମର କୋଉଠି ଯ ଯାଉଛି କହିଲ ଜ ଜଗତସିଂହପୁର ରେ ଯାଉଛି ସେଟା ନା କଣ‌? ଓ ଓଳା ଶୁଣି ନ। ସେତିକିରି ସେଠି ବୁଦ୍ଧ ଟେମ୍ପଲ ମ୍ୟୁଜିୟମ ଅଛି ଟେମ୍ପଲ ନୁହେଁତ ବୁଦ୍ଧ ମ୍ୟୁଜିୟମ ଅଛି। ଉଦୟଗିରି ହୁଁ।
ସେଇଟା ସେଇଟା ଆମ
ପାଖେରେ ସେଇଟା ସବୁ ମୁଁ ବୁଲିଯାଇଛି।
ହଁ ଆମର ଏ ଏଠି ପାଖରେ ବି ନୁହେଁ ଅ ଅଛି ଦୂରରେ ହଁ। ଦୂରରେ ଅଛ ଆମେ ଯାଉଛୁ। ଯାଇକି ଦି ତିନିଟା ସ୍କୁଟି ଅଛି ବୁଲିିବାଲିିକ ପଳେଇ ଆସଛୁ ଘରେ। କେହି ଜଣିନାହାଁନ୍ତି ଆଉ ଗୋଟେ ମିଛ କଥା କରିକି କହିକି ବାଲିଯାତ୍ରା ଆଉ ବୋଟ୍ କ୍ଲବ୍ ଯାଇଥିଲ
ହଁ ବାଲିଯାତ୍ରା ଯୋଉଠି କି ନା ସେଇାଇଡରେ ତ ବୋଟ କ୍ଲବ ବି ଅଛି ଗୋଟେ।
ହଁ ହଁ ସେଇଠି ଯାଇଥିଲୁ ବୁଲିବାକୁ ବୁଲିକି ଆସିଲୁ। ଘରେ କିଏ କହୁଛି ମୁଁ ତ ବଡ ଭଉଣୀଙ୍କୁ କହିଦିଏ ସେ ବ୍ୟାକଅପ୍ ପ୍ଲାନ ମୋର। କହିଦେଲେ କଣ ଘରେ ଯଦି ପାଟି କରିବେ ମୁଁ କହିବି ମୁଁ ନା ତାକୁ କହିକି ଯାଇଥିଲି ସେ ତମକୁ କହନି ତ ମୁଁ କଣ କରିବି।
ହଁ ହୁଁ ହୁଁ ଆଚ୍ଛା ତାହଲେ ଏଇଭଳିଆ ନାଇଁ କି। ଆଉ କଲେଜ ବନ୍ଦ କରିକି ତ କଲେଜ ତ ପ୍ରାୟ ଟାଇମ ବନ୍ଦ କରନ୍ତି। ତ ଏମତି କଲେଜ ବନ୍ଦ କରିକି କୁଆଡେ ଯାଇଛନ୍ତି କୁଆଡେ କୁଆଡେ ଯାଇଛନ୍ତି।
କଲେଜ ମାନେ ମୁଁ କଲେଜ ହିଁ ଯାଉନଥିଲି। ମତେ କଲେଜ ଯିବା ବିଲକୁଲ ଭ ମୁଁ ମାନେ କାହାକୁ ସାଙ୍ଗ କରିପାରେନା। ହୁଁ ମୁଁ ଏକୁଟିଆ ରହିଲେ ମୋତେ ଭଲ ଲାଗେ ମୁଁ ହଉଚି କଲେଜ କ୍ଲାସ କରିବି ନହେଲେ ଆଟେଣ୍ଟେନ୍ସ ପକେଇବି ସବୁ। ସବୁ ସବଜେକ୍ଟରା ପଳେଇ ଆସିବି। ନହେଲେ କ୍ଲାସ ରୁମରେ ଯାଇକି ବସିବି। ମୋବାଇଲ ଦେଖିବି ମୋବାଇଲ ଦେଖିକି ପଢି ଆସିବି। ବହୁ ମୁଁ କାହା ସା ମାନେ ଜାଏନା। ଲୋକ ଅଛନ୍ତି କଲେଜ କହିକି ଅଲଗା ଅଲଗା ଜାଗାରେ ପଢିଛନ୍ତି ମୁଁ ତ ମୋ ସାଙ୍ଗ ବି ଡାକିବେ ଯିଏ ଭଲ ଭଲ ସାଙ୍ଗ ମୋର ମୁଁ କହିବି ମୁଁ ଯିବିନି। ମୁ ଘରେ ବେଶୀ ରହେ।
କୋଉ କଲେଜ ରେ ପଢୁଥିଲେ?
ଏ ଏଠି ବଲ୍ଲଭିଦେବୀ ରେ।
ବଲ୍ଲଭି ସେବି।
ହୁଁ ବଲ୍ଲଭିଦେବୀ ରେ। ଏଇଠି ନିଶନ୍ ନିଶନ୍ କଲ ରେ। ନାଇ ସାଲେପୁର ତ ଅଟୋମେନ୍ସ କଲେଜ ଟା।
ନାଇଁ ଅଟୋନୋମିସ୍ ଟା କଲେଜ ଯୋଉ ଏଠି କେନ୍ଦ୍ରାପଡା ନା।
ଉହୁଁ। ଅଟୋମିନ୍ସ କଲେଜ ସାଲେପୁର ଟା। ଠିକ୍ ଅଛି କାଟିଦିଅ ପରେ କଥା ହବା।
ହୁଁ ଆଚ୍ଛା ହଉ ଠିକ୍ ଅଛି ମୁଁ କଲ୍ କରୁଛି।
ହ କାଟିଦିଅ।